ତୁ ଅଛୁ।
ହୁଁ ବହୁତ ବଢିଆ।
ବଢ଼ିଆ ମୁଁ ବି ଠିକ୍ ଅଛି ଜଷ୍ଟ ଗାଧୋଇକି ଟିକେ ବାହାରକୁ ପର ପଳେଇ ଆସିଲେ ଟିକେ
ଆରେ ତମର କଣ ଏବେ ବି ତୁ ଗାଧଉଛୁ କଣ ପାଇଁ
ବହୁତ ଗରମ ଅଛି ପରା ଏତେ ଗରମ ହଉଛି ବହୁତ ଖରାପ ହଉଛି ଏପଟେ ହଁ ପରା
ସେପଟେ କଣ ମୌସୁମୀ ଏଯାଏ ଛୁଇନି ତୁ ସବୁଦିନ କଣ ଗାଧଉଛୁ ଏଇ ଟାଇମ ରେ
କଣ ହବରେ ଏତେ ଗରମ ଲାଗିଯାଉଛି ନଗାଧାଇଲେ ରହି ହଉନି ପରା
ଆଚ୍ଛା ଆଚ୍ଛା ଆଛା
ବହୁତ ଗରମ ଅଛି ହଁ
ଆରେ ତୋ ଦେହ ଖରାପ ହଉନି ନା ତୁ ସବୁଦିନ ଦିନକୁ ଦିଇଥର ଗାଧଉଛୁ
ନା ମୋର ଅଭ୍ୟାସ ରହିଯାଇଛି ମୁଁ ସବୁବେଳେ ଖରା ଦିନ ଆସିଲା ମିନ୍ସ ଦି ଦିନକୁ ଦିଥର ଗାଧେଇଲେ ମତେ ଭଲ ଲାଗିବନି ପରା
ହୁଁ ଆଉ ଦେଖ ଆମ ମାନେ ଗାଧଉନୁ ସେ ଦିନକୁ ଯଦି ଦିଥର ଗାଧେଇବୁ ଆମେ ଯଦି ଧୁଆ ଧୁୋଇ ବି ହେଇଯିବୁ ନା ଆମକୁ ଦେହ ଖରାପ ହେଇଯିବ। ହ
ହୁଁ ଶରୀର ଟା ସେକୁ ଗ୍ରହଣ କରିପାରୁନି।
ହଁ ପରା କାଇଁ କହିଲୁ ଗୋଟେ ଅଲଗା ଜିନିଷ ଟା କୁ ମା ଅଲଗା ଜିନିଷ କଣ ଆଉ ସେ ଗୋଟେ ଟେମ୍ପଚର ଏପଟ ସେପଟ ହଉଛି ନା ଦେହଟାର
ହଁ ସେଇ ତାପମାତ୍ରା ଟା ଲୋ ହେଇଯାଉଛି କୋଉଠି ମେଶି ବେଶୀ ହେଇଯାଉଛି ନା ସେଥିପାଇଁ ସେଠି ସେମତି ହେଇଯାଉଛି କିନ୍ତୁ ମୋର ଅଭ୍ୟାସ ରହିଯାଇଛି। ମୋର କ୍ଷିଆପିଆ ହେଇନି।
ହୁଁ ଭଲ ଭଲ ମ ଆରେ ଵ ଶୁଣେ ଅଭ୍ୟାସ ଥିଲେ ଠିକ ଅଛି ଆଉ ଗୋଟେ କଥା କହିବି ଆମ ଗାଁ ରେ ଗୋଟେ ବଡ ବାପା ସିଏ ନାଇକି ତାଙ୍କ ଘରେ ଗାଧାନ୍ତିନି ହେଲା ଆମ ଗାଁ ଠୁ ଗୋଟେ ଗୋଟେ ଗୋଟେ ବୋଧେ ଦେଢ କିଲୋମିଟର ଦୂର ହବ ଦେଢ କିଲୋମିଟର ନା ଦୁଇ କିଲୋମିଟର ଧରିନେ ହେଲା ସେଠି ଗୋଟେ ଜଙ୍ଗଲ ଭିତରେ ଗୋଟେ କୂଅ ଅଟେ ହଁ ଶୁଣୁନୁ ସେ ଗୋଟେ ଦୁଇ କିଲୋମିଟର ଗୋଟେ ଜଙ୍ଗଲ ଭିତରେ ଆମର ଗୋଟେ କୂଅଟେ ଅଛି ହେଲା। ସେ ବଡ ବାପାଙ୍କର ତାଙ୍କ ଘରେ ବାଥରୁମ ଫାଥରୁମ ସବୁ ଅଛି। କିନ୍ତୁ ସେ ବଡ ବାପା ସବୁ ଖରା ନାହିଁ ବର୍ଷା ନାହିଁ ଶୀତ ନାହିଁ ସକାଳ ସାଢେ ଚା ଚାରି ରୁ ପାଞ୍ଚ ଭିତରେ ଶୀତ ଦିନ ଟିକେ ଧରିନେ ସାଢେ ପାଞ୍ଚ ପରେ ହେଇଯିବ କିନ୍ତୁ ଗୋଟେ ବାଲ୍ ଟିଏ ଧରିଥିବେ ଗୋଟେ ଦୋଉଡି ଟିଏ ଛୋଟ ଦୋଉଡି ଟିଏ କୂଅରେ ପାଣି ସବୁବେଳେ ଫୁଲ୍ ହେଲା। ଧରଥିବେ ଏମିତି ଧରିକି ସେ ସେ କୂଅରେ ଗାଧେଇବାକୁ ଯିବେ ମାନେ ତାଙ୍କର ସକାଳ ମର୍ଣ୍ଣିଂ ଚଲାକୁ ଚଲା ହେଇଗଲା ସକାଳ ବୁଲା ତା ସହିତ ଗୋଟେ ଭାବେ ଖରା ବର୍ଷା ନାହିଁ କାମ୍ ଉଁ ସବୁବେଳେ ସେ ସକାଳୁ ଛଅ ପାଞ୍ଚେ ଭିତରେ ଗାଧେଇ ପଡନ୍ତି। ତାଙ୍କ ଦେହ କେବେ ଖରାପ୍ ହୁଏନି ଜାଣିଚୁ? ନା ଥଣ୍ଡା କାଶ ଆମେ କେବେ ତାଙ୍କୁ ଦେଖିନୁ।
ହଁ।
ହଁ ସବୁଦିନ।
ଚାଲି ଚାଲି ସେ ଯାଉଛନ୍ତି ଏତେ ଦୂରକୁ ଦି କିଲୋ ମିଟର। ଯାଉଛନ୍ତି ଗାଧେଇକି ଆସୁଛନ୍ତି ଆରେ ବାପ୍ ରେ।
ହଁ ହାତେରେ ଟିକେ ଗୁଡ଼ାଖୁ ଧରିଥିବେ ପାଟିରେ ଟିକେ ଖସି ଖସି ପଳେଇବେ ସେଆଡେ ଝାଡ଼ା ଫାଡ଼ା ସେ ସେ ଯାଇକି ଗାଧା ପାଧା କରିକି ମାନେ ଫେରିବେ। ମାନେ ଭାବେ ଆମେ ଉଠି ନଥିବୁ ସେ ଗାଧେଇକି ଫେରିଥିବେଣି।
ବାପ୍ ରେ ତାଙ୍କର ଶରୀର ବି ସେମିତିଆ ସେ ଅଭ୍ୟାସ ହେଇଗଲେଣି। ସେ ସକାଳୁ ଦି କିଲୋ ମିଟର ଚାଲି ଚାଲି ଯାଇକି ଗାଧେଇକି ଆସିବାର ଅଭ୍ୟାସ ହେଇଗଲେଣି ହୁଁ।
ତାଙ୍କ ବଡ଼ି ଟା ଘ୍ ସେଇ ଜିନିଷ ଟା ଗ୍ରହଣ କରି ଧରି ଧରି ନେଇ ଯାଇଛି ହେଲା। ମାନେ ହଁ କିଛି ହବନି ବି ସେମିତି ଲୋକଙ୍କୁ। ଆମେ ମାନେ ଯୋଉ ଆମର ଯୋଉ ଅବାଗିଆ ଟାମ୍ ଆମର ତ ନୁ ମୁଁ ମୋ କଥା କହୁଛି ହେଲା। ମୁଁ ଦେଖେ ଏବେ ସିନା ଏଠି ରହୁଛି ବୋଲି ଅଲଗା କଥା କିନ୍ତୁ ମୁଁ ଘରକୁ ଗଲେ ମୋର୍ ଗାଧେଇବା ଟାଇମ୍ ଗୋଟେ ପୁରା ଅବାଗିଆ ଆଜି ଗାଧେଇଥିବି ନଅ ଟାରେ କାଲି ଗାଧେଇବି ଗୋଟେ ରେ ଇସ୍ ଛାଡ଼ କଣ କହିବି କୋଉ କୋଉ ଦିନ ମା ଖାଲି ମୋତେ ଦିଇଟା ବାଜିଲା ବେଳୁକୁ କରିବା କଥା ନୁହେଁ ଯେ ଆରେ ଆଉ ଅଳସୁଆ ଲାଗେନି। ମା ମୋତେ ଖାଲି କହୁଥିବ ଗାଧେଇବୁନି କି ଗାଧେଇବୁନି କି ହଁ ମୁଁ ଯାଉଚି। ଯାଉଚି ଏମିତି ହେଇକି ହେଇଯାଏ ଏ, ମା ଖାଲି କହିବ ଦେହ ଖରାପ ହବ। ମୁଁ କହିବି ନା ନା କିଛି ହବନି। ଏମିତି ହୁଏ ଆଉ। ଯାହା ହୋଉ ତୋ ଦେହ ସିନା ଧରି ନେଇଚି ସେଇ ଗୋଟେ ଜିନିଷକୁ। ଦେହ ଖରାପ ହୋଉନି ସେଟା ବଡ଼ କଥା।
ଛି ଗାଧେଇବାରେ ମୁଁ ଦିନକୁ ଚାରିଥର ବି ସତ କଥା କହୁଛି ମୁଁ। ଯଦି ବେଶୀ ଗରମ ଲାଗିଲା, ଯେତେ ମୁଁ ତ ଯେତେବେଳେ ଗରମ ଲାଗିଲା ଝା ଝାଳ ହେଇଗଲା ଟିକେ ଫ୍ୟାନ୍ ପାଖରେ ବସି ଦେଇକି ଯାଇକି ଗାଧେଇ ଦିଏ ମୋତେ। ମୁଁ ସଇ ପାରେନି ଗରମକୁ ମୁଁ ସଇ ପାରେନି। ହୁଁ, ହୁଁ, ହୁଁ ଜିମ୍ ଜିମ୍ ତ ଯାଉନି କିନ୍ତୁ ୱାର୍କ ଆଉଟ୍ କରୁଛି। ଯାଇକି ଟିକେ ଦୌଡ଼ା ଦୌଡି କରିକି ଆସିକି
ଆରେ ତୋ ଶରୀରରେ ତ କିଛି ମାଂସ ନାହିଁ ତୁ କଣ ପାଇଁ ଜିମ୍ ଯାଉଛୁ?
ଏମିତି ତ ଖାଲି କହିଲି ଜିମ୍ ଗଲିବୋଲି, ମୁଁ ଜିମ୍ ଯାଉନି, ଯାଉଛି ଟିକେ ଦୌଡ଼ା ଦୌଡି କରିକି ଆସିକି ଟି କି ଘରେ ଘରେ ଏକ୍ସର୍ସାଇଜ୍ କରୁଛି। ହୁଁ ଫିଟ୍ ତ ରହିବାର କଥା। ତୁ ତ କହୁଛୁ ବେଶୀ ଝଡ଼ି ଗୁଲୁଣି ବୋଲି ନାଇଁ।
ହଁ ମୋତେ ତ ସେଠି ସେମିତି ଲାଗେ ତୁ ଶୁଖିଗଲା ଭଳିଆ। ମୁଁ ୟାଆଡେ ବଢି ବଢି ଯାଉଛି।
ଅ, ନା ନା ତାହେଲେ ମୋତେ ଟିକେ
ତୁ ଟିକେ ଖା ପିଆ କରେ ଆଉ ଟିକେ ମୋଟୁଲ୍ ଟିକେ ଗୋଲୁ ମୋଟୁଲ୍ ହେଇଯା।
ଧନ୍ୟବାଦ୍ ଧନ୍ୟବାଦ୍ ମୋ ପାଇଁ ଏତେ, ହଁ ଟିକିଏ ଜଷ୍ଟ୍ କାଲି ସନ୍ଧ୍ୟା ବେଳୁକୁ ଟିକେ ବର୍ଷା ହେଇଗଲା ଟିକେ। ଜଷ୍ଟ୍ ଟିକିଏ କାଲି ଟିକେ ବର୍ଷା ହେଇଗଲା, ଏବେ ଠିକ୍ ଅଛି ପାଣି ପାଗ ଟିକେ ଠିକ୍ ଅଛି। କିନ୍ତୁ ତଥାପି ବେଶୀ ଗରମ ଲାଗିଲା ସେଥିପାଇଁ ଗାଧେଇ ପକେଇଲି ଏବେ। ଉଁ, ଆଉ ତୁ
ଖରା ଯେ ଖରା ଯେ ଖରା ହେଲା ସନ୍ଧ୍ୟାରେ ଟିକେ ଖାଲି ପବନ ଏମିତି ଗର୍ଜନ ହେଲା ଯେମିତି ଲାଗୁଥିଲା ଏମିତି ଘରଟା ନେଇକି ଉଠେଇକି କୋଉଠି କଚାଡ଼ି ଦବ। ଖାଲି ପବନ ଟିକେ ଶୁଖିଲା ପବନ ହେଲା, ବର୍ଷା ଟିକେ ଏମିତି ହେଲା ଯେ ଛାଡ ସେ ବର୍ଷା। ମାନେ କଣ କହିଲୁ ଉପରୁ ଆସିକି ଆସିଲା ସତ। କିନ୍ତୁ ତଳକୁ ସେ ପହଞ୍ଚି ପାରିଲାନି। ହେଲା ଏଇଭଳିଆ ବର୍ଷା, କଣ କୁହନ୍ତି ମୋ ଗୋଟେ ସେଟା ଆରେ ସେଟା କଣ ଗୋଟେ ଓଡିଆରେ କୁହନ୍ତି ହେଲା, ସ୍ଵର୍ଗ ରୁ ଛି ଲା ନର୍କରେ ପଡିଲାନ ପଡିଲାନି ନା କଣ ଏମିତି ଗୋଟେ କଣ ଗୋଟେ ତାର ଗୋଟେ ଅ ଛି ମାନେ ବୁଗ ବର୍ଷ ଷା ହବ ସତ କିନ୍ତୁ ମାଟି ଟିକେ ବି ଓଦା ହବନି ହେଲା। ଏଇଭଳିଆ ସିନ୍
ଗରଜିଲା ମେଘ ବରଷେ ନାଇଁ ଭୋକିଲା କୁକୁର କାମୁଡି ନାହିଁ ସେମିତି କିଛି ଅଛି। ହୁଁ, ହୁଁ।
ଜିନିଷ ହଁ ଆଜି ମେଘ ବି ଗର୍ଜନ କରୁଥିଲା କିଛି କଥା ନାଇଁ ଯେ। ଚକ୍ ଚକ୍ ବି ହଉଥିଲା, କିନ୍ତୁ ବର୍ଷା ବି ଟିକେ ଭୁଡୁଭୁରୁ ହେଇକି ହେଲା।
କିନ୍ତୁ ବର୍ଷା
ଅଁ, ହଁ ଆରେ ପବନ ହେଲେ କଣ ହଉଛି କହିଲୁ ମେଘଟା ଉଡେଇକି ନେଇଯାଉ ବୁଝିହେଲା? ମେଘ ଉଡେଇକି ନେଇଯାଉଛି ଆଉ ବର୍ଷା ଫର୍ଷା ହୋଉ ହୋଉନିବି ଆ, ମୌସୁ
ଆମ ଚ- ଆମର ଗିର୍ଜା ଗ୍ରହ ଘରର ଆମ ଗିର୍ଜା ଘରର ବା ଥ୍ରୁମ୍ ଲେଟିନ୍ ଉଁ, କରାହେଇଥିଲା। ତା ଉପରେ ପକା ଯାଇଥିଲା, ହଁ ରେ ଏତେ ଜୋରରେ ପବନ ଆସିଲା ସେଟାକୁ ଉଡେଇ ନେଇକି ରୋଡ୍ ରେ ପକେଇଛି।
ଏଇ ସେ ରେ କଁ କରିଆ? ଆରେ ମୋର ଥରେ ମନେ ଅଛି ମୁଁ ସ୍କୁଲରେ ଥିଲି ଆମକୁ ହଁ କାହାକୁ ମାଡ଼ ହେଇନି ନା?
ଭାଗ୍ୟ ଭଲ ନାଇଁ ପରା ଭାଗ୍ୟ ଭଲ ରାସ୍ତାରେ କେହି ନଥିଲେ ଯଦି ଥାଆନ୍ତି
ଏସ୍ କଟି ଯିବନି ଏମିତି ହବ ବୋଲି ଭାବିଲୁ। କାହାକୁ ବାଜିଲେ କଟିଯିବେନି। ହଁ ଛିଡ଼ି ଯିବେ ମୁଁ ସ୍କୁଲ୍ ରେ ଥିଲା ବେଳକୁ ଆମର ହଁ ହଁ ହଁ ହଁ ହଁ ଠିକ୍ ଠିକ୍ ଠିକ୍।
ଭଳିଆ
ହୁଁ। ଆମ ସ୍କୁଲ୍ ରେ ଥିଲା ବେଳକୁ ଆମ ସାଇକେଲ ଷ୍ଟାଣ୍ଡ୍ ର ସେମିତି ଟିଣ ଟା ଅନେଇକି ଅ ପୁ ଆମ ସ୍କୁଲ୍ ପଡ଼ିଆରେ ପଡ଼ି ଯାଇଥିଲା।
ଏରେ ବାପରେ।
ହବ ନୁଅଁ ଭାଇ ମତେ ବର୍ଷା ଦେଖେ ବର୍ଷା ଡ଼ର ଲାଗେନି ବର୍ଷା ସହିତ ଯୋଉ ପବନ ହବ ସେଟା ବେଶୀ ଡ଼ର ଲାଗେ। ଆଉ ଯଦି ପବନ ହଉଥିବ ବର୍ଷା ହଉଥିବ ତା ସହିତ ଘଡ଼ଘଡ଼ି ମାରୁ ସରିଗଲା କଥା।
ହଁ ପବନ ଠାରୁ ବେଶୀ ଡ଼ର ଲାଗେ ମତେ ବିଜୁଳି ସତରେ। କେତେବେଳେ ବିଜୁଳି ମାରିଦେବ ଆଉ ପବନକୁ କୁ ଉଡ଼େଇ ନବ କୋଉଠି ପକେଇଦବ ଚଳିବ ମରିବୁନି ତ କିଛି ତ ହବନି ସେତେ କିଛି।
ହଁ କିଏ ଜାଣିଛି ଯଦି ଜୋର କି ନେଇକି କଚାଡ଼ି ଦେଲେ ମରିଯିବୁ ଯଦି?
ନା ହଁ ମରି ନା ସେତେ ଚାନ୍ସ ନାଇଁ ଜୀବନ ଯିବା ଟା ଯେ।
ଠି ଆମ ଏରିଆରେ ଏଠି ମ ମୁଁ ଯୋଉଠି ଅଛି ହେଟି ଗୋଟେ ପରା ଆମର ଯୋଉଠି ଚାଷୀଟିଏ ସିଏ ଯାଉଥିଲା ଏମିତି ଏଇ ମୋ ଏବେ ସପ୍ତାହଟେ ତଳର କଥା। ଯାଉଥିଲା ବିଜୁଳି ସାଇକେଲ ଧରିକି ଗାଁକୁ ତାର ଏନ୍ତି ବିଜୁଳି ମାରଦେଲା ସେଠି ହିଁ ମରିଗଲା କଣ କହିବୁ କହ।
ଏବେ ବି କଥା ମନେ ପଡ଼ିଗଲା ତୁ ବିଜୁଳି କଥା କହିଲାରୁ। ପଅର୍ ଦିନ ପଅର୍ ଦିନ ଆମ ରାମପୁର୍ ରାମପୁର୍ ନାଁ ଶୁଣିଛ ତ ଆମ ପା
ହଁ ହଁ ଶୁଣିଛି ଶୁଣିଛି।
ରାମପୁର ସାଇଡ଼୍ ରେ ଗୋଟେ ଏମିତି ଗୋଟେ ବୁଢ଼ା ଲୋକଟେ ଛେଳି ଆଉ ମେଣ୍ଢା ଚରେଇବା ପାଇଁ ନେଇଥିଲା ହେଲା ଏଠି ଜୋରେ ପବନ ବି ହେଲା ଆଉ ବିଜୁଳି ବି ବହୁତ୍ ଜୋରେ ମାରଲା। ଦିଟା ଛେଳି ଆଉ ସେ ମରିଗଲେ ସ୍ପଟ ସାଙ୍ଗେ ସତରେ ସତରେ ଏଇଟା ସତକଥା।
ଯେ ଯେ ଗ ଅଁ ଘଡ଼ ଘ ଏଇ ଯୋଉ ବିଜୁଳି ମରାରେ ସେ ବୁଢ଼ା ଲୋକ ସହିତ ଛେଳି ମରିଗଲେ।
ହଁ ଦିଟା ଛେଳିକୁ ବି ବିଜୁଳି ମାରିଲା, ଆଉ ସେ ବୁଢ଼ା ଲୋକ ବି। ମାନେ କି ସେଠି ହିଁ ତାଙ୍କ ଜୀବନ ଚାଲିଗଲା ଜୀବନ ଚାଲିଗଲା ୟାର୍। କଣ କରିବୁ?
ଆ ଗୋଟେ କଥା ଶୁ ମାନେ ଭାବେ ମୁଁ ଭାବେ ଦେଖିଲୁ ମାନେ ଅନ୍ୟ ନ୍ୟ ଜିନିଷ ଆମକୁ ଗୋଟେ ଅଲଗା କଥା କିନ୍ତୁ ବିଜୁଳି ମାରିବାଟା ଗୋଟେ ଜିନିଷ ଏମିତି ଆମେ କିଛି ଜାଣିନଥିବା ଏ ସେ ହ ଟାକ୍ କୁ ଆସିବ କଣ ହେଇଯିବ ହଁ ପରା କେମିତି କ ହଁ କଣ ହେଇଯିବ ଆମେ କିଛି ଜାଣିପାରିବାନି ଜୀବନ ଟା ଚାଲି ଯାଇଥିବ। ସେ ଯିବା ଲୋକ ବି ସେ କିଛି ଜାଣିନଥିବ ଯେ କଣ ହେଲା ତା ସହି
ଜାଣି ପାରିବନି ସେ କେତେଏଳେ ଗୋଟେ ପ୍ରକାର ତୁ ଯଦି କୋଉଠି ଦୁର୍ଘଟଣା ଯଦି ଘଟିଯିବ ତୋର ମାନେ କି ଗାଡ଼ିରେ ସେଇଟା ତୁ ଗୁଟେ ଟ୍ରା ମାନେ କି ପ୍ରକାର ତୁ ଜାଣିପାରିବୁ କି ତୁ ବିଜ୍
ଠିକ୍ ଠିକ୍।
ବିଜୁଳି ମାରିବା ଟା କିଏ ହି କହିପାରିବେନି କେ
କେହି କହିପାରିବେନି ପରା ମାନେ ଗୋଟେ କିଛି ସେକେଣ୍ଡର କାମ ନୁହଁ।
କିଛି ସୁଗୁ
ଆରେ ଦେଖିଥିବୁ ବେଳେ ବେଳେ ଗୋଟେ ଗୋଟେ ଭିଡ଼ିଓ ଦେଖିନଥିବୁ ଗୋଟେ ଗୋଟେ ଗଛ ପୁରା ଚିରିକି ଦୁଇ ଫାଳ ହେଇଯାଏ।
ହଁ ମୁଁ ଦେଖିଛି ଆଉ ଦେଖିଛି ଦେଖିଛି ତୁ ସତ କଥା କହିଲୁ, ଗୋଡ଼ ବଡ଼ ଗଛ ଦେଖିଚି ସେଟା କଳା ପଡ଼ିଯାଏ ପୁରା କେମିତି ଯେ କଳା ପଡ଼ିଯାଏ ପୁରା।
ହଁ ପରା। ସେମିତି ଆଉ ବେଳେ ବେଳେ ଦେଖିବୁ ଇଏରେ ପଡ଼େ ମ ହଁ ନ ଦି ରେ ପଡ଼ିବୁ ଯଦି ନଦୀର ପାଣି ବି ଦୁଇଫାଳ ହେଇଯିବ। ଓହୋ ହୋ ହୋ ହୋ ମାନେ ସତରେ କେମିତି ବିଜୁ ଯୋଡ଼ି ମାରେ ନାହିଁ ବଡ଼ିରେ କରେଣ୍ଟ ପୁରା ନାହିଁ।
ଗଛ ଯଦି ସେମତି ଚିରି ହେଇ ଯାଉଛି ମଝିରେ ଦି ଦିଫାଳ ହେଇଯାଉଛି ମଣିଷ କେମିତି ବଞ୍ଚିବ କେମିତି ବଞ୍ଚିବ?
ଉୁଁ ସେଇ କଥା ପରା ସେଥିଲାଗି ତ ସେଥିଲାଗି ନା ହଁ ପରା ମତେ ବର୍ଷା ପବନ ଟାଇମରେ ନା ଘରୁ ବାହାରିବାକୁ ଜମା ଇଚ୍ଛା ନାହିଁ।
ବିଲକୁଲ୍ ବାହାରିବା କଥା ନୁହଁ। ଯାଉ କୋଉ ଏକଜାମ୍
ସେ କଣ କରିବା ଦେଖ୍ ବେଳେ ବେଳେ ଏମରଜେ ହଁ ସେଇଟା ସତ କଥା ଯେ ଏମରଜେନ୍ସି ଟାଇମରେ ଏବେ ତୁ ଗୋଟେ ବାହାରକୁ କାମରେ ଯାଇଛୁ। ଘରକୁ ତ ଫେରିବୁ ନା ଆଉ ବାହାରେ ତ ରହିବୁ ନାହିଁ ନା କଣ କରିବା ସେ ଟାଇମରେ ଯଦି ବ ସା ବିଜୁଳି ହେଲା ମାନେ ଯାହା ଭାଗ୍ୟରେ ଥିବ ଭାବିକି ଯି ବା କଥା ଆଉ ବାହାରେ ଆମେ ଆଉ ରହି ଥୋଡିପାରିବା କି? ମୁଁ କହିଲି ତ ନିଜେ ହଁ ପରା ଆଉ ଆ
ସେଇଟା
ଆଜ କାଲି ହଁ ଆଜିିକାଲି ପାଣିପାଗ କଥାରୁ ଭା ମୁଁ ଭାବିଲି। ଆଗରୁ ଗୋଟେ ଟାଇମ ଥିଲା ଜେ ହଁ ଜଣାପଡ଼ି ଯାଉଥିଲା ଲୋ ହଁ ଏଇ ଦିନ ଆସିଲା ଏଇ ଭାଗ ସେଇ ଏଟା ହବ ସବୁ ମାନେ ମାନେ ପୂର୍ବ ଅନୁମାନ ଲଗେଇ ଦଉଥିଲେ। କିନ୍ତୁ ବର୍ତ୍ତମାନ ଆଉ ତ ସେ ସମୟ ନାହିଁ କେତେବେଳେ କଣ ହଉଛି ସଡନ ଜେ କେହି କିଛି ବି କହିପାରିବେନି।
ପାରିବୁନି ସେଥିପାଇଁ ଘଡଘଡି ହେଲା ବିଜୁଳି ମାରିଲା ମିନସ ମୁଁ ତୁ ମତେ ଯାହାବି କହ ମୁଁ ଡରେ ମୁଁ ବିଜୁଳିକୁ ବହୁତ ଡରେ।
ନା ନା ଆରେ ଭାଇ ମତେ ବି ବହୁତ ଡର ଲାଗେ ଆରେ ମୋ ମାଆଙ୍କୁ ବି ବହୁତ ଡର ଲାଗେ ଜାଣିଛୁ ନା ନାଇଁ? ଆଉ ମାନେ ମୋ ମାଆଙ୍କୁ ବି ଏ ଘଡଘଡି ସାଉଣ୍ଡ ବହୁତ ଡର ଲାଗେ ହେଲା ସେ ଚକଚକ ଟା କୁ ଡ଼ରେ ନା ଆଉ ସାଉଣ୍ଡ କୁ ଡରେ ରେ ମୁଁ ଜାଣିନି କିନ୍ତୁ ସେ ନାଇଁ ଯେତେବେଳେ ଘଡଘଡି ମାରିବ ସେ ଆମ ଘର ଭିତରେ ଯୋଉ ରୁମଟା ଅଛି ସେ ଭିତରେ ଯାଇକି ସେ କଣ ଗୋଟେ କାମ କରିବ ମନେ ତା ମାଇଣ୍ଡକୁ ସେ ଡାଇବର୍ଟ କରିବ ବୋଲି ଘର କାମ କରିବ ନ ହେଲେ ଝଡାଝଡି କରିବ ନା ଜିନିଷ ପତ୍ର ସାଇଜରେ ରଖିବ ଡରେ ସେ ଆଉ ବାପା କୁହନ୍ତି କଣ ପାଇଁ ଏତେ ଡରୁଛୁ ବୋଲି? କିନ୍ତୁ ଡର ତ ଲାଗେ ମଣିଷ କଣ କରିବା କହୁନୁ।
ହୁଁ। ଡର ତ ଲାଗିବ ହହିଁ ଯେହେତୁ ଘଡଘଡି ମାରିଲା ସାଙ୍ଗେ ଯୋଉ ବିଜୁଳି ମାରେ ସେଟା ବେଶୀ ଡର ଲାଗେ ମତେ ହୁଁ ପୁରା ସେ କଣ ପୁରା ସେ ଯୋଉ ବି ପୂରଣ ହେଲା ବଳିଆ ହେଇଯାଇହିଁ କି ପୁରା
ହଁ ହଁ। ହଁ ହ ହୁଏ। ଠିକ ଅଛି ହଁ ଆରେ ନାଇଁ ଖାଇନି ଯେ ଟି ଟିକେ କାମ ଅଛି ରଖୁଛି ମୁଁ ତତେ କେତେ
ହଉ ଚାଲ ଚାଲ ହଁ ମତେ ବି ଡାକିଲେଣି ଖାଇବା ପାଇଁ ହଉ ଠିକ ଅଛି ଓକେ ଓକେ। ହଁ।